ହାଲୋ
ହଁ କ।
କୁଆଡେ ଯାଇଥିଲୁ?
ଦୋକାନ ଯାଇଥିଲି ପୁଦିନା ପତ୍ର ପାଇଁ ହେ ମିଳିଲାନି କୋଉଠି ବି ସେଡାକ ପୁଦିରା ପତ୍ର ମିଳୁ ହିଁ ନାହିଁ ମାନେ ହାଟ ରୁ କି ହେଇଥିବ ମିଳିବ ଆଉ ଏତେବାଟ ଟିକେ ଚାଲିକି ଯାଉଛି ହଉ ଚାଟ ଟିକେ ଆଣିକି ଖାଇଦେବି। ଆଉ କିଏ ଏତେ ପୁଲା ଇଚ୍ଛା ହଉଛି କଣ ଗୋଟେ ଚଟ ପଟା ଖାଇବାକୁ ଇଛା ହଉ ଜ୍ୟା
ସଧ୍ୟା ବେଳେ ପୁଲା କିଏ ଖାଏ ପୁଲାଓ ତ ରାତିରେ ବି କଲେ ହବ।
ସେ ରାତି ପାଇଁ ହିଁ କରିବି। ଡିନର ପାଇଁ। ରାତିରେ ଖାଇବାକୁ କରିବି ଯେ କରିବାକୁ କସ୍ ଚଉଜିଲ ଗୋଡହାତ ବିନ୍ଧୁଛି।
ସେଆଡେ ଜାମୁ କୋଳି ମିଳୁଛି କି ନାଇଁ?
ଜାମୁକୋଳି ମି ମୁଁ ଜାଣିନି ସେ ଆମ ସାଇଡୀ ଘର ଯୋଉ ନୁହଁ କି ଝିଅ ଟା ତାଙ୍ଗରକୁ ଯାଇଥିଲେ ତା ସ୍ଵାମୀ ପୁରା ମେଞ୍ଚେଏ ଖଣ୍ଡେ ଜାମୁକୋଳି ଆଣିକି ଆସିଛନ୍ତି। ମୁ ତାଙ୍କ ଘରୁ ଆଠ ନଟା ଖଣ୍ଡେ ଖାଇଲେ ମୁଁ କହିଲି ମୁଁ ପରେ ଆସିକି ନେବି ନା ହଁ ହଁ ।
ଉଁ ଉୁଁ।
ମୁ ଜା କାଲି ଚିକେନ ମୋମୋ ବନେଇଥିଲା ହେଲା ମତେ ଡାକିଲା କହିଲା ଆସ ଖାଇବୁ।ମୁଁ କହିଲି ମୁଁ ଯିବିନି।
ହ।
ତାଙ୍କ ଘରକୁ ଯିବାକୁ ହେଲେ ମତେ ଫାଷ୍ଟ୍ ଚାରି କିଲୋମିଟର ଚାଲିକି ଯିବାକୁ ପଡିବ। ବସ୍ ଷ୍ଟପ ଆମ ଘରଠୁ ଚାରି କିଲୋମିଟର। ଆ ସେଇଠୁ ବସ୍ ଧରିକି ଅଧଘଣ୍ଟା ପଇଁଚାଳିଶ ମିନିଟ ର ରାସ୍ତା, ବାର କିଲୋମିଟର ଯୋଉ ସିଟି ବସ୍ ଜାଣିଥିବୁ ତ ସବୁ ଜାଗାରେ ଷ୍ଟପ ରେ ରହିବ ରହିବ ରହିବ।
ଯଉ ମୋ ବସ୍ ଯାଇଥିଲେ ତ
ହଁ ମୋ ବସ ଟାଇପର। ଆଉ ଗହଳି ମାନେ ପ୍ରଚଣ୍ଡ ଗହଳି ରହୁଛି। ସେଥିପାଇ କିଏ ଯିବ।ଆଉ ଗଲା ମାନେ ସେ ପୁଅ କୁ ଛାଡିଦବେ ମୁଁ ସେଥିପାଇଁ ଯାଉନି।
ପୁତ୍ର ତ ପଳେଇବ କିଛି ତ ଅସୁବିଧା କଣ?
କଣ କଇଲୁ?
ଆରେ ସେ ଖୁଡି ବୋଲି ଭଲ ପାଉଛି।
ହେଲେ ମୋର କାପାସିଟି ରହିବା ଦରକାର ନା ନାଇଁ।
ନିଜ ପାଖରେ ଓ ମାନେ ସକ୍ଷମ ଥିଲା ଦରକାର କହୁଛୁ ଯେ ଆମେ ପିଲାଟାର ଭଲ ପାଇବା ଆ ଗୁରା ତ ଅଣ ଦେଖ ଦେଖା କରିପାରିବାନି ନା।
ମୋର ଏବେ କଣ ହେଇଛି ତୁ ଜାଣିଛୁ ତ, ମାନେ ମୁଁ ନିଜେ ନିଜକୁ ସମ୍ଭାଳି ପାରୁନି। ମତେ ଏତେ ଜୋର କଷ୍ଟ ହଉଛି, ମୁଁ ପିଲା କୁଆଡେ ସମ୍ଭାଳିବି। ବରଂ ଆ ଆଣି ପୁଣି କୋଡିଏ ପଚିଶ ଦିନ ରଖିଲେ ନା
ଯେ ତୁ ଗୋଟେ ଗର୍ଭ ନଷ୍ଟ ହେଇକି ତୁ ରୋଷେଇ କରିପାରୁଛୁ।ଆଉ ପିଲା କାହିଁ ସମ୍ଭାଳି ପାରିବୁନି।
ପାଇ ସତ କଥା କହୁଛି ମୁଁ ତା ପଛରେ ଦୋଡି ପାରିବିନି ଏତେ।
ହୁ ନା ମୋର ଯେତେବେଳେ ଖରାପ ହେଇଥିଲା ଛୁଆ ମୁ ତ କାମ କରି ନଥିଲି କିଛି ଦିନ।
ଓହୋ।
ପରବର୍ତୀ ମତେ ବସେଇକି ଖୁଆଇ ଦଉଥିଲେ।
ହୁଁ ହୁଁ।
ଆଉ ଏବେ କଣ ଖାଉଛୁ?
ସେଉ ତୁ? କେତେବେଳଳେ ଭାତ ଖାଇଦେଲେ ଭୋକ ଆ ଲାଗିବ ଅ ଟିକେ ନାକୁ ସେଉ ଖାଇଦେବି ସେ ଶୋଇ ବିି ଉଠିଲୁ ବା ଆଁ।
ନାଇଁ ମୁଁ ଆଉ ଟିକେ ପରେ ଖାଇଦେବି। ଭାଇ ଆଣି ଦେଇଥିଲେ ଜାମୁ ଆଉ ଟିକେ ପରେ ଭାତ ଖାଇବି ଭାଇ ଆ ଆଣି ଦେଇଥିଲେ ଜାମୁକୋଳି ହେଲା କେତେ ସାରା ଆଣି ଦେଇଥିଲେ। କାଲୁନା ଆଉ ଚିରା ମୁୁଣ୍ଡ ଟିକେ ଦେଇକି ତାକୁ ରଖିଥିଲେ ହେଲା। ସମସ୍ତେ ଖାଇବେ ବୋଲି ଆଣିଥିଲେ। ଭାଇ ଖାଇଲେ ମୁଁ ଖାଇଲି ମୋ ଯାହା ଖାଇଲା ମୋ ଦିଅର ଖାଇଲାଣି କି ସେ ବା ଆବୁ ଖାଇଲାନି କିମ୍ବା ଶଶୁର ଖାଇଲେନି ଆ ଗୋଟେ ଟିଫିନରେ ଭରି ନଥିଲ ତାକୁ ବସେଇ ଖାଉଛି।
ଚାରି ବର୍ଷ ର ହେଲା।
ଆରେ ଦୁଷ୍ଟ ହଉଛି କିଲୋ।
ପ୍ରବଳ ଦୁଷ୍ଟ। ମୁଁ ଯଦି ତାକୁ କିଛି ରାଗେଇ କିଛି କହିଦଉଛି
ହଁ।
ମତେ କହୁଛି ତୋରେ ହେଲେ ଯା ରେଙ୍ଗାଲି ଯା ଏଇଠି ରହନି ହେଲା ଆଉ ଯଦି ଅଲଗା କିଛି କହିଦେବି।
ହୁଁ।
ନୂଆ ବଡ ମା ଆଣିବି ଗୋଟେ ନୂଆ ବଡ ବାପା ଆଣିବି।
ହୁଁ।
ଆଉ ସେମାନେ ମତେ ବହୁତ ବହୁ ଭଲ ପାଇବେ। ହୁଁ। କାଲି ସେମାନେ ଗଲା ବେଳକୁ ହେଲା ଗୋଟେ କଥା ଶୁଣୁ କାଲି ସେମାନେ ଗଲା ବେଳକୁ ତା ବା ପା ମା ସେମାନେ କହିଲେ ଯେ ରାତିରେ ସ୍କୁଟିରେ ପଳେଇବେ ବୋଲି।
ହୁଁ ହୁଁ ହୁଁ।
ଆମେ ଶୋଇଚୁ ଆମ ରୁମ ର କବାଡ ବାଡଉଚି ସିଏ ଆଉ ବାଡେଇକି କହୁଚୀ ବଡ ବାପା ବଡ ବାପା। ଆଉ ଆମେ ନା ତାଲଚେର ଯିବୁ ଆମେ ନା ନୁହଁ ମୁଁ ନା ତାଲଚେର ଯିବି ବାବା ବି ତାଲଚେର ଯିବେ ମାମା ବି ତାଳଚେର ଯିବ ଆଉ ଆମକୁ ଆସ ଛାଡିଦବ।
ହଁ।
ହେଲା। ତାପରେ ସେ ତା ମାମା ସିଏ ସେଉଠୁ କହୁଚି ନା ଆମେ ପଳେଇବା ବଡଆପା ଆମକୁ ଛାଡିଆକୁ ଯିବେନି।
ହଁ।
ପରେ ମୁଁ ତାକୁ ପଚାରିଲି ଆଉ ତତେ କିଏ କହିଲା ଆମକୁ ଉଠେଇବା ପାଇଁ? ନା ମତେ ନା ପ୍ରଭୁ କହି ଉଠିଲେ ଆଉ ବଡ ମାଆ କୁ ବଡ ବାପା କୁ ଯାଆ ଉଠେଇବୁ ସେମାନେ ତତେ ଛାଡିଯିବେ।
ଏ ବାବା ରେ କି ବୁଦ୍ଧି।
ବୁଦ୍ଧି ତାର ପ୍ର ପ୍ରଚଣ୍ଡ ବୁଦ୍ଧି।
ହଁ ହଁ। ଲାଉଡ ସ୍ପିକର ତମ ଘରର ଆଉ।
ଲାଉ ନାଇ ତା ଭଏସ ପୁରା ଛୋଟ।
ଓହୋ ଏ ଭାଇ ଇଏ ପୁଅ ଆମର କଣ କରୁଚୀ ତାଙ୍କ ଝିଅକୁ ନାଦି ଦଉଚି ପଳେଇ ଆସୁଛି ସେଥିପାଇଁ ଡର ଲାଗୁଛି ଆଣିଆକୁ। ସେ ବିଚାରି କିଛି କହୁନି।
ହୁଁ ହୁଁ
ଆଉ ତା ଦାଦା କ ଆଗରୁ ଦାଦା ଡାକୁ ଥିଲା କକା ଡାକୁ ଥିଲା ଏବେ ଡାକୁଚି ଦୀପୁ ଦାଦା। ଦୀପୁ ଦାଦା ମତେ ଡାକୁଚି ମମି। ନା ଡାକ କକା ଡାକନ୍ତି। ସେ କକା ହିଁ ଡାକ କୁଥିଲା ଏବେ ଡାକୁଚି ଦୀପୁ ଦାଦା ମତେ ଡାକୁ ଚି ମମି।
ହୁଁ ହୁଁ। ତା ମାଆ ଶିଖେଇଥିବ।
ଡେଲି ଝଗଡା ହେଉଛି ଡେଲି କେଜାଣି କିଏ ‌ଶିଖେଇଛି ନନାଙ୍କୁ ଜେଜେ ବାପା ବୋଉକୁ ବୋଉ ଯଦି ନନ୍ ‌ ହାଁ
ହୁଁ। ମୁଁ କହୁଥିଲି ଯେ
ବୋଉଙ୍କୁ ଯଦି ଇଏ ଡାକିବେ ନନା
ହ୍ୟାଲୋ ମୁଁ ଦେଖିପାରୁନି ଅଧା ଦେଖିଲେ ଅଧା ଦେଖିପାରୁ ତୁ ବସିକି ଫ୍ରି ଟାଇମରେ ବସିକି କରିଦଉଛୁ ମତେ ମତେ ଖାଲି ଦିନ ରାତି କାମ ହିଁ କରିବାକୁ ପଡୁଛି ଆଉ କୋଉଠି ହବ କହ?
ହୁଁ ଉଁ ଖରାବେେଳେ
ମୁଁ ଜଗିଛି ମୋ ଶ୍ୱଶୁର ଆସ୍ ଲେ ତାଙ୍କୁ ଖାଇବାବୁ ଦେବି ବୋଲି
ଉହୁଁ
ନାହିଁ। ଯେ ମୁଁ ତାଙ୍କର ରୁମରେ ଶୋଇ ପଡିବି ଗୋରୁ
ରୁମରେ।
ଆରେ ମୋ ରୁମରେ ଗରମ ହଉଛି ତାଙ୍କ ପଟ ରୁମରେ ଗରମ ହଉନି ଏଥିଲାଗି ଆମର
ସରୋଜ।
ହୁଁ। ତୁ‌ କେବେ ଆସ୍।
ଏବେ ନାଇଁଲୋ ସେପ୍ଟେମ୍ବରରେ।
ହୁଁ ହୁଁ। ହୁଁ ଶାଶୁ ଘରକୁ ଯିବୁ କି ତମ ଘରକୁ?
ଯିବୁ ଆର ଆସିଥିଲେ ଆମର ଦେବୀ ମାତା ତାହେଲେ ମୁଁ ଉଲାଇରେ ଯିବି କାଇଁ ନନା ଏକୁଟିଆ।
ହୁଁ ତୁ ଯାଇ କଣ କରିବୁ?
ଖାଇବାକୁ ଦେବଅଅ ମାନେ ସୁନାଫୁନାକୁ ଅଛି ଚୋର କି ଘରେ ରହିବି।
ହୁଁ ହୁଁ।
ଆଠ ମାସ ରହିବେ। କେ
ହଁ।
ଏବେ ସାତ ମାସ ଚାଲିଲା ତିନି ମାସ ଅଛି ପିଲା ହବାକୁ। ହଁ। ହ।
ବଲି ମାସ ଦିନ କ
ସାତେ ଦି ମାସ ପିଲାକୁ ଛଅ ମାସ ହେଲେ କି ସେ ଯିବେ କେତେର ମାସ ସେ ରହିବେ ଆଠ ମାସର ଘରର ଅବସ୍ଥା କଣ ହବ ବୁଝିପାରୁଛୁ ତ
ଆଛା ତୁ ଏତେଥର ତାଙ୍କୁ ଛାଡି କରିବୁ କି
ହଁ କରିବି ମୁଁ କିଛି ବୁଝିପାରୁନି ମୁଁ ଆମ ଘରକୁ ବି ପଳେଇବି ନା ଯେତେ ଯିବି ମୁଁ ଏଇଠି ଖାଲି ପଡିକି କାଇହିଁ ରହିବି ତିନି ଚାରି ଦିନ ବାଲୁ ଗାଁ ରେ କିନ୍ତୁ କିଛଦିନ ଭୁବନେଶ୍ୱର୍ ରେ
ଯ ଦେଖେ ତ
କଣ?
ତତେ ଯଉରା ଠିକ ଲାଗିବ ସେଇୟା କରିବୁ ଆଉ କଣ?
ହଁ। ତାପରେ ବର୍ଷା ହେଲେ ସିନା କୁଆଡେ ଗୋଟେ ଯିବ କୁଆଡେ ଯିବଲୋ ଏ ଖରା
ମତେ ମୁଁ ଖରାରେ ସିନା ପଳଉଛି କିନ୍ତୁ ବର୍ଷ ସେଠି ଯାଇପାରିବନି।
ହଁ।
ହଉ ରଖୁଛି ହାଁ?
ମୁଁ ଖରାରେ ଯିବିନି ହଁ ବା ଏଇ